ହ୍ୟାଲୋ।
କଣ କହିଲେ?
କଣ କରୁଛ?
ଏଇଠି ବସିଛି ଆଉ ତମେ?
ମୁଁ ବି ଏଠି ବସିଛି ଆଉ।
ଓ ହଁ।
ହଁ କଣ ଖାଇଲ?
ଆଜି ହେଇଥିଲା ଭାତ ମାଛ ମହୁର। ଆଉ ପାମ୍ପଡ଼ ଏମିତି ଆଉ।
ହୁଁ ହଁ।
ତମର ତମର ଆଜି କଣ ହେଇଥିଲା?
ଆମର ଆଜି ହେଇଥିଲା ଭାତ ଡାଲି ଛୁଇଁଆଳୁ ଭଜା କାକୁଡି ସାଲାଟ।
ହଁ ବଢିଆ ଆଉ।
ଆଉ ଘାଣ୍ଟ ତମେ ବନେଇଥିଲ।
ହଁ ହଁ ମୁଁ ବନେଇ ଥିଲି।
ହଉ ଟିକେ କହିଲ ରେସିପି କେମିତି ପ୍ରୋସେସିଙ୍ଗ ଟା?
ହୁଁ ହୁଁ। ଏଇ ମାଛ ମହୁର କରିବାକୁ ହେଲେ, ଆମର ଛୋଟ ଯେତେ ଚୁନାମାଛ ଚିଙ୍ଗୁଡି ଆଉ ତ ମହୁର ମା ଛ ଟିକେ ଅଲଗା ଅଲଗା। ଏଇ ଖଙ୍ଗା, ରୋହି ମାଛ, ଏମିତି ଟିକେ କଣ୍ଟିଆ। ସେ ସବୁ ପକେଇଲେ ଏ ଘାଣ୍ଟଟା ଟିକେ ବଢିଆ ବାସ୍ନା ଆସିବ। ସେ ମାଛ ଟିକେ ଅଧିକାଂଶ ପଡିବା ଦରକାର ଆଉ। ତାପରେ ଯେତେ ପରିବା ସବୁ ମାଟି ଆଳୁ, ଆଳୁ, ସାରୁ ଯୋଉ ଘାଣ୍ଟ ପରିବା। ଆଉ ଯଦି ସେଥିରେ ଆମେ ଫାଳ ବୁଟ ପକେଇବେ ଆହୁରି ବଢିଆ ଲାଗିବ। ସେ ପାଇଁକି, ମସଲା ପ୍ରଥମେ, ଆଗ ତ ଆମେ ମାଛକୁ ଭାଜିକି ରଖିବା। ତାପରେ ଯଦି ଆମେ କଷା ମହୁର କରିବା ଆହୁରି ଟେଷ୍ଟ। ତାପରେ ତେଲ ପକେଇ ଆଗ ମସଲାକୁ କଷିକି ତା ଦେହରେ ପରିବାକୁ ପକେଇ କଷିବା। କଷିକି ସେଇଥିରେ ପାଣି ଦେଇଦବା। ପାଣି ଦେଇ ଦେଇଥିଲେ ସେ ତାର ଫୁଟିଲା। ଅଧା ହେଲା ବେଳକୁ ଏଇ ଯୋଉ ମାଛ ଆମେ ସବୁ ଭାଜିକି ରଖିଥିବା, ତାକୁ ବି ଟିକେ ମସଲା ଦେଇକି, ଭାଜିକି, କଷିକି ତା ଦେହରେ ଢାଳିଦବା। ଢାଳି ଦେଲା ପରେ, ତାକୁ ଯଦି ପଛରେ ଆମେ ଟିକେ ଆଉ ଟିକେ ଛୁଙ୍କ ମାରିବା, ସେ ବି ଆହୁରି ବଢିଆ ଟେଷ୍ଟ ଲାଗିବ। ତାପରେ ପଛ ଛୁଙ୍କ ଦେଇଦେଲେ ତ ଆହୁରି ଟେଷ୍ଟ ହେଇଗଲା ଆଉ। ମାଛ ଘାଣ୍ଟ ଆଉ। ଦି ଚିଙ୍ଗୁଡି ଫିଙ୍ଗୁଡି ଟିକେ ପଡିଥିବ ସବୁ ବାସ୍ନା ଆଉ।
ଓହୋ।
ଏମିତିକା। ଆଉ ରୋଷେଇ ଆଜି ତମେ କରିଥିଲ ନା ମାମା?
ନାଇଁ ମୁଁ ରୋଷେଇ କରିଥିଲି ନା।
ହଁ ହଁ।
ଆଉ ପଢାପଢି କେମିତି ଚାଲିଛି?
ପଢାପଢି ତ ଭଲ। ଆଉ ଆଜି ବି ସକାଳୁ ଉଠି ସେମିତି। ସବୁଦିନ ପରିକା ଯେମିତି ପଢାପଢି ସେମିତି ଚାଲିଛି। ଆଉ ତମର?
ହଁ ସେମିତି ଚାଲିଛି ଆଉ। ପଢାପଢି।
ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲ?
ରଜରେ, ଆମର ଏପଟେ ଅଛି ଗୋଟେ ସିବିଚ ଯାହାନିଆ।
ହଁ ହଁ।
ହଁ ସେଠି ବୁଲିବା ପାଇଁ ଯାଇଥିଲୁ। ଉଁ ତାପରେ କୋଣାର୍କ ବି ବୁଲିବା ପାଇଁ ଯାଇଥିଲୁ।
ହୁଁ ହୁଁ।
ତମେ କେବେ କୋଣାର୍କ ଯାଇଛ ନା ଯାଇନ?
ହଁ ଯାଇଛି। ଏବେ ଯାଇନି। ଉଁ-ୱାନ୍ ଇୟର ପୂର୍ବରୁ ଯାଇଥିଲି ଆଉ। ହୁଁ।
ସେଠି ନବଗ୍ରହ ମନ୍ଦିର ଅଛି ନା?
ହୁଁ। ସେଠି ତ ବଢିଆ। ଏବେ ତ ବହୁତ ଡେଭଲପମେଣ୍ଟ ହେଇଗଲାଣି। ବାକି ସବୁ ଅମିତ୍ ଆଉ ଆଉ ଫଟୋ ଫଟ ଉଠେଇଲ ପୁରା। ବୁଲାବୁଲି ଫେରି ଆସିଲ। ଏକା ଯାଇଥିଲ ନା ପରିବାର ସହ?
ନା ଭାଇ, ମାମୁଁ ପୁଅ ହେରିକା ସମସ୍ତେ ମିଶିକି ଯାଇଥିଲୁ ଆଉ।
ଆଉ ଭଲ ଏଞ୍ଜୟ କଲ ରଜଟାକୁ ଆଉ।
ହଁ। ଆଉ ତମ ସେପଟେ କଉଠି ହଁ ହଁ ଦୋଳି ଖେଳିଚୁ। ମୁଁ କହିଲି ରଜ ମହୋତ୍ସବ ତମ ସେଠି ପଡିିଥିଲା?
ହଁ ଏଇଠି ଦେଉଳି ମଠରେ ତ ଆମର ହଉଛି। ପୁରା ଭଲ ଦୋଳି ସଜାସଜି ହେଇକି ସେଠି ପୁରା ଯାଉଛୁ। ଦୋଳି ଖେଳିକି ଫଟୋ ଉଠେଇକି ଛାଡିବା କଥା ଆଉ। ଭଲ ଲାଗୁଛି ଆଉ ସେଠି ସବୁ ଅଛି। ପାଞ୍ଚ ଛଅଟା ଖଣ୍ଡେ ଦୋଳି ଲାଗୁଛି। ସମସ୍ତେ ସବୁ ଏରିଆରୁ ଆସିକି ଏଠି ଦୋଳି ଖେଳୁଛନ୍ତି ଆଉ।
ଏ ଗୋଟେ ଛୋଟ ରଜ ମହୋତ୍ସବ ହେଇଗଲା ଆଉ।
ହଁ, ଟିକେ ରଜରେ ଆଉ ଦୋଳି ନହେଲେ ହବ।
ନା।
ଉହୁୁ ନୂଆ ଡ୍ରେସ କେତେ ହଳ କରିଥିଲ?
ହଁ, ତିନି ଦିନ ତିନି ହଳ କରିଥିଲି ଆଉ।
ହୁଁ ହୁଁ ସେଇଟା ତ ଗୋଟେ ଖୁସି ହବ। ପାନ ପାନ ଖାଇଛ ନା ନାଇଁ?
ହଁ, ପାନ ତ ଆଗ ଖାଇବା କଥା ରଜରେ।
ଆଉ ପିଠା କଣ ସବୁ ହେଇଥିଲା ଘରେ?
ପିଠା ହେଇଥିଲା, ପୋଡ ପିଠା ହେଇଥିଲା, ଆଉ ଇଟିଲି ପିଠା ହେଇଥିଲା। ଆଉ ଆରିସା ପିଠା ହେଇଥିଲା।
ଯାହା ଆଉ ଢେରସାରା ପିଠା ଖାଇଛ ଆଉ।
ହଁ। ତମକୁ ପୋଡ ପିଠା ଆସେ?
ନାଇଁ ମୁଁ ଜାଣିନି, କେମିତି ବନାହେଲା ଟିକେ କହୁନ ଆମେ ବି ବନେଇବା?
ହୁଁ ମୋତେ ବି ଜଣା ନାହିଁ।
ହୁଁ ତାହେଲେ ମମି ବନେଇଛନ୍ତି ତମେ ଖାଇଛ ଆଉ।
ହଁ।
ହୁଁ ହୁଁ।
ହୁଁ, ବାକି ଇଟିଲି ଟା ସେଇଟା ତ ସମସ୍ତଙ୍କୁ ଜଣାଥିଵ।
ହଁ ସେଇଟା ସମସ୍ତେ ଇଜି ପ୍ରୋସେସ।
ହଁ। କିନ୍ତୁ, ପୋଡ ପିଠାଟା ସବୁଠୁ ପିଠା ଭିତରେ ଡିଫିକଲଟ ପିଠା ମତେ ଲାଗେ।
ହୁଁ। ସେଟା ଟିକେ ତାର ଭାଗ ମାପ ଦେଇ କରିବା ଦରକାର। ଟେସ୍ଟି ହବା ପାଇଁ ଦରକାର ନା? ତାର ଯୋଉ ଭାଗ ମାପଟା ସେଇଟା ହଉଛି ଆଗ।
ହଁ କୀର ଏବେ ତ କିଛି ନାହିଁ, କ୍ଷୀର ପୋଡ ପିଠା ବି କରିଦଉଛନ୍ତି।
ହଁ ପ୍ରେସର ଦେହରେ ତ କରିଦଉଛନ୍ତି ଆଉ। ସବୁ ନଡିଆ ସବୁ ଦେଇକି ସବୁ କେତେ ପ୍ରକାର ପୋଡ ପିଠା ବାହାରିଲାଣି?
ହଁ।
ପ୍ରେସର୍ ଦିଏ କରିଦଉଛନ୍ତି।
ମୁଁ କିଏ ଆମର କିନ୍ତୁ ଚୁଲୁରେ ରେ ତା ଉପରେ ଘସି ଲଦା ହେଇଥିବ। ନାଇଁ ତାପରେ ହଁ ତାପରେ କଡ଼େଇ ହଁ, କଡ଼େଇରେ ବସିଥିବ କଦଳୀ ପତ୍ର ବଢ ଥିବତା ଉପରେ ଆଉ ଯୋଉ ଖସି ରଡଗୁଡା ତା ଉପରେ ଥୁଆ ହେଇଥାଏ ତଳ ହୁଁ ତଳୁ ପୋଡିଥିବ ଉପର ବି ପୋଡିଥିବ।
ହଁ ହଁ, ତାହେଲେ ଦି ପଟେ ସେଇଟା ହିଁ ପ୍ରକୃତ ପୀଡା ମାନେ ପୋଡ଼ପିଠା ହଁ, ଆଉ ଏବେ ସବୁ ୟୁନିକ୍ ଭବରେ ବାହାରିଲାଣି ଆଉ ହଁ।
ସର୍ଟକଟ ରେ ବନେଇ ଦୋଉଛନ୍ତି, ପ୍ରେସର ମାରି ଦୋଉଛନ୍ତି। ଆଉ ଯୋଉ ଓଭନ ରେ ଥୋଇ ଦୋଉଚନ୍ତି ସେ
ହଁ ହଁ ହଁ, ଠିକ କଥା।
ହୁଁ।
ଆଉ ଚୁଲି ଟେଷ୍ଟ ଟା ଅଲଗା, ଚୁଲିରେ ଯୋଉଟା ହୋଉଚି।
ସବୁ ଜିନିଷର ଟେଷ୍ଟ ଚୁଲି ର ପୁରା ଅଲଗା ଥାଏ।
ହଁ।
ସବୁକିଛି ରୋଷେଇର ଟେଷ୍ଟ
ଯା ହୋଉ ରଜ ଟା ଭଲରେ ମନେଇଚ ଆଉ।
ହଁ।
ଆଉ
ଆଉ ଏବେ କୁଆଡେ ବୁଲାବୁଲି ଯିବାର ଅଛି ତମର?
ବୁଲାବୁଲି ଏବେ ସବୁ ମ୍ୟାରେଜ ପାର୍ଟି ଅଛି। ବାହାଘର ଅଛି ଖାଲି ଯାଇକି ଭୋଜି ଖାଇବା ଫଟୋ ଉଠେଇବା। ଟିକେ ହଳଦୀ ମେହେନ୍ଦୀ ଏମିତି ସବୁ ହବ ଏମତି ସବୁ। କରିବା ଆଉ କିଏ ନାଚ ଗୀତ ହବ ଆଉ।
ହଁ।
ଲାଗା ଲାଗି ଦୁଇଟା ବାହାଘର ଅଛି।
ଆଉ ଏଇ ଜୋନା ଜୁଲାଇ ରେ।
ନାଇଁ ଏ ଜୁନ ରିସେଣ୍ଟ କୋଡିଏରେ ଅଛି ଚବିଶ ରେ ଅଛି। ପୁଣି ବାହାଘର ଏଇଠି ଏଇ ମଣ୍ଡପରେ ଗୋଟେ ବାହାଘର ସେ ଆମର ପୁଅ ଘର ତାଙ୍କର ହୋଉଚି ସେ ବାହାଘର ଯୋଉ ମଣ୍ଡପରେ ରିସେପସନ ସେଇ ମଣ୍ଡପ ଆମ ଘର ପାଖରେ। ହେଲା ସୁବିଧା ହେଲା ଆମ ମାନଙ୍କୁ। ଆଉ କୁଆଡେ ଯିବାର ନାହିଁ ଗାଁକୁ ତାଙ୍କ ଗାଁକୁ ଆଉ ଯିବାର ନାହିଁ। ଏଇଠି ଆମର ଚାଲିକି ଆମେ ପଳେଇବୁ। ଆଉ ଏଇଠି ଆମର ଜଣେ ଆଣ୍ଟି ରହୁଚନ୍ତି ତାଙ୍କ ଝିଅର ବାହାଘର। ସେ ଆମର ଏଇଠି ହୋଉଚି ସେ ଆମର ଏଇ ଘରେ ସବୁ ହବ ହଳଦୀ ମେହେନ୍ଦି। ଆଉ ମଣ୍ଡପରେ ତ ବାହାଘର ଆଉ।
ହଁ। ପୁରା ନିଜର ବାହାଘର ଭଳିଆ ଲାଗିବ ଆଉ ନିଜ ଘରର ଗୋଟେ କିଏ ବାହାଘର ହୋଉଚି ଆଉ।
ହଁ ହଁ ଖୁସି ଲାଗିବ, ଆଉ ସବୁ ଏଇଠି ହୋଉଚି ଆଉ। ତାଙ୍କର ବି ଜାଇରଗଡା ଏବେ ହେଇଥିଲା ଆମର ଛାତ ଉପରେ।
ଅହ।
ତାହାଙ୍କର ମଣ୍ଡପ ହବ ଯାହା ମାନେ ଜିନିଷ ଗୁଡା ଇଏ ଗୁଡା ଯଦି କର୍ମ ହବଗୁଡା ଖାଲି ଘରେ ଯାହା ହବ। ହବ। ନା ଘରେ କିଛି କର୍ମ ହୁଏନି ଏଇ ଯୋଉ କ ସେଟା ଥାଏ
ନାଇଁ ଘରେ ହଁ ଦିଅ ମୁଙ୍ଗୁଳା ହଁ ହାଣ୍ଡି ମୁଙ୍ଗଳା ଏଇଠି ସବୁ କିଛି ହବ ଏଇଠି। ଏଇଠି ସବୁ ହବ ସିଏ ତାଙ୍କ ଗାଁ ରେ କରୁନାହାନ୍ତି ଏଇଠି କରୁଚନ୍ତି। କଲେ ଏଇଠି ସବୁ ହବ ମଣ୍ଡପରେ ବାହାଘର ତାପରେ ବି ତାଙ୍କର ରିସେପସନ ହେଲେ ବି ଆମକୁ ଡାକିବେ। ଆମେ ବି ଯିବୁ ତାଙ୍କ ଗାଁକୁ, ସେ ଯୋଉ ଗାଁ ରେ ବାହାହଉଛନ୍ତି।
ଓହୋ, ସେ ଏଇପଟରେ ବାହାହାଉଛନ୍ତି, ଏଇପଟ ଗାଁ ରେ।
ଅ ହଁ ସେ ହଦୟ ଉପରେ ବାହାହଉଛନ୍ତି, ସେ ଯୋଉ ସାରେ ଗୁରୁମା ସେ ଅଛନ୍ତି ହାଇସ୍କୁଲ ଟିଚର, ଗୁରୁମା ଅଛନ୍ତି ପ୍ରାଇମେରୀ ଟିଚର ସିଏ। ତାଙ୍କରି ଝିଅ, ସିଏ ଅଛନ୍ତି ଏଗ୍ରିକଲଚର ଅଫିସର। ତାପରେ ତାଙ୍କ ହଜବେଣ୍ଡ ଅଛନ୍ତି ମାଇନ୍ସ ରେ, ସେ ଉଦୟବ ର ହଉଛି।
ହୁଁ ହୁଁ।
ପୁଣି ରିସେପସନ ହେଲେ ବି ଆମେ ସେଇଠିକି ଯିବୁ ଆମର। ରଘୁ କୁ ଜାଣିଥିବେ ମେକପ ମାନ୍। ଆଉ ରଘୁ ଆସୁଛନ୍ତି ତାଙ୍କର ମେକଅପ୍ କରିବାକୁ, ସିଏ ତ ଆମ ଘରେ ରହିବା ମଜା ହବ। ତାଙ୍କର ହଳଦୀ ମେହେନ୍ଦୀ ବାହାଘର କରିବେ ପ୍ଲସ ପୁଅ ଘରେ ଯାଇ ରିସେପସନ କରିବେ ମାନେ ଏଇ ଚାରିଟାଯାକ କଲ ସେ ରଖିଛନ୍ତି।
ହୁଁ ସେ ମାନେ ଚାର୍ଜେସ୍ କେତେ ରଖନ୍ତି, ମାନେ ଅଲଗା ଠାରୁ ନା ଟିକେ
ବହୁତ କମ୍।
ଓହୋ, ମାନ ରିଲେ ଟାଇପରେ ତ ମୁହଁ ଦେଖିକି ସେ ଟିକେ କମେଇ ଦିଅନ୍ତି ଆଉ।
ହଁ, ନହେଲେ ଏଇଠି ତ ଦେଖୁଛ ପାର୍ଲର ବାଲା ତମର ମାନେ ଅଛି ନା, ବିଭିନ୍ନ ପ୍ରକାର ମେକପ ର ନା ସେଇ ଅନୁସାରେ ସେମାନେ ଚାର୍ଜେସ୍ କରନ୍ତି। ହଉ କି ସି ଭଲ ରେଟ୍ କରନ୍ତି କମ ନେବେ ଚାରିଟାଟେଣ୍ଡ କରନ୍ତି। ସେତିକି ପଇସା କି ଗୋଟିଏରେ ସେତିକି ପଇସା ଦେଇଥାନ୍ତି
ସେ ପାର୍ଲର ବୋଧେ ଖୋଲି ନାହାନ୍ତି, ସପ ଖୋଲି ନାହାନ୍ତି ବୋଧେ।
ନାଇଁ ସିଏ ଜଏଣ୍ଟସ ଲୋକ ଜଣେ। ଖୋଲିଲେ ତ ବହୁତ ଭଲ ହୁଅନ୍ତା, ବାକି ତାଙ୍କ ଗାଁ ରେ ତାଙ୍କୁ ଚିହ୍ନିଛନ୍ତି। ବାକି ବାଲିଅନ୍ତା ତାଙ୍କ ଘର, ଆଉ ସେଇଠି ସବୁ। ତାଙ୍କ ଚିହ୍ନ ଜଣାରେ ସବୁ କଲ ମିଳେ, ଆମ ଥରୁୁ ଆମର ଯିଏ ସବୁ କହିଲେ କଣ ଇ କୁଙ୍କ ନଣନ୍ଦ ବାହାଘର ହେଲା, ମେହେନ୍ଦୀ ଯିଏ କଲା ସିଏ ନେଲା ଚାରି ହଜାର କି ବୟାଳିଶ। ଝିଅର ତ ଏକୁଟିଆ ନେଲା ଚାରି ହଜାର। ବାକି ଯାହାର ଦିଟା ହାତ ସେ ଦୁଇଶହ ଟଙ୍କା। ଅଲଗା ମାନେ ଅଲଗା ଲୋକ। ଯ ବ ବ୍ରାଇଡାଲ ମେ ଚାରି ହଜାର ନେଲେ ସେ ହେଲା ତ ଥରେ ଇଏ କଣ କରିବେ ଆଙ୍କୁ କଣ ଚାରି ହଜାର ନେବେ କି? କମ ନେବେ।
ଏମତି ତ ସମୟ ହେଇ ଯାଇଛି, ନେକ୍ସଟ କଲରେ ଆମେ କଥା ହବା।
ହଉ ଠିକ ଅଛି, ଠିକ୍ ଅଛି।